ହ୍ୟାଲୋ।
ହ୍ୟାଲୋ।
ନମସ୍କାର। ହ୍ୟାଲୋ।
ହ୍ୟାଲୋ।
ନମସ୍କାର।
ନମସ୍କାର ଶୁଣା ଯାଉଛି କଥା?
ହଁ ସୁଣା ଯାଉଛି।
ହୁଁ କଣ କରୁଛ ଏବେ?
ହଁ ଏବେ ତ କିଛି କରୁନି, ଏମିତି ବସିଛି ତାପରେ ତମ ସହ କଥା ହେଉଛି ଆଉ‌।
ହୁଁ।
ତମେ କଣ କରୁଛ? ଆଜି ମୁଁ ଖାଇଛି ଅ ଭାତ ଆଉ ପୋଟଳ ଆଉ ତରକା ତରକାରୀ ସଜନା ଶାଗ ଭଜା। ଆଉ ଆମ୍ୱ। ହଁ ସଜନା ଶାଗଟା ଆଗରୁ ତ ମୁଁ ଖାଉନଥିଲି କିନ୍ତୁ ତୁ ହ୍ୟାଲୋ।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
ଶୁଭୁଛି?
ହ୍ୟାଲୋ।
ମୋ କଥା ଶୁଭୁଛି?
ହୁଁ ଶୁଭୁଛି ସଜନା ଶାଗ ଖାଅ ତୁମେ?
ହଁ ସଜନା ଶାଗ ମୁଁ ଖାଉନଥିଲି କିନ୍ତୁ ବୋଉ କହିଲି କି ସଜନ ଶାଗ ଖାଇଲେ ନା ଚୁଟି ବ଼ଢିବ ଆଖିକି ବି ଦେଖାଯିବ। ତ ସେଇଥିରେ ବହୁତ ଭିଟାମିିନ ରହୁଛି ସେଥିଲାଗି ସେ ମତେ ବହୁତ ବାଧ୍ୟ କରିକ ଏବେ କିନ୍ତୁ ସଜନା ସାଗ ସାଗମନ ଖାଉଛି।
ହଁ।
ତମକୁ ଭଲ ଲାଗେନି?
ହଁ ମତେ ବି ଭଲ ଲାଗେ ସେମିତି ମାନେ ଅଧିକ ତ ଭଲ ଲାଗେନି। ଯେମିତି ତମ ମା କହିଛନ୍ତି ମୋ ମା ବି ସେମିତି କହିଛନ୍ତି ସେଥିଲାଗି ମୁଁ ଖାଏ
ଓହୋ ଆଉ ସଜନା ଛୁଇଁ ଖାଅ କି ନାହିଁ?
ହଁ ସଜନା ଛୁଇଁ ଭଲ ଲାଗେ?
ମ ତାକୁ କେମିତି ରୋଷେଇ କଲେ ଭଲ ଲାଗେ ତମଙ୍କୁ, ମାନେ ଏମିତି ଯେଉଁ ଆଳୁ ବାଇଗଣ। ତରକାରୀ କଲେ, ନା ତାକୁ ଯେଉଁ ବେସର ଦେଇକି କି କଲେ ନା ଏମିତି ନର୍ମାଲ୍ ଭାଜି ଦେେଲେ ଭଲ ଲାଗେ?
ନାଇଁ ନାଇଁ ସେ ଯୋଉ ଆଳୁ ମାନେ ଯୋଉ କହିଲେ ସେମିତି।
ହଁ ହଉ ହଉ।
ଆଉ ଗରମ ସେପଟେ କେମିତି ନାଇଁ, ମୁଁ ତ କେବେ ସେମିତି ବନେଇନି।
ଗରମ ଆଜି ବହୁତ ହଉଛି ଆଜି ଖରା ଏତେ ଜୋରରେ ହଉଛି। ମାନେ ଘରୁ ଯଦି ବାହାରକୁ ବାହାରିଯିବୁ ଲାଗୁଛି ଯେମତି ଦେହ ଖାଲି ଜଳି ଯାଉଛି।
ହୁଁ।
ଆଜି ବହୁତ ଖରାପ ହେଉଛି, ହଁ। ମାନେ ବାହାରେ କଣ କି ମାନେ ଏମତି ଏମିତି ଅ ପବନ ଟିକେ ଦଉଛି ଠିକ ଅଛି ତେଣୁ ଯେଉଁ ଖରାକୁ ଯଦି ମାନେ ଠିଆ ହେବ, ଖାଲି ମାନେ ଛାଇ ନଥିବ ଯଦି ଠିଆ ହେବ ବହୁତ ଗରମ ହେଉଛି ଥିିଆ ବି ହେଇପାରିବନି ଏତେ ଜୋର ଖରା ହେଉଛି।
ହଁ
ତମା ଆଡ଼େ ଗରମ ହଉନି?
ଆମ ଆଡେ ପ୍ରବଳ ଗରମ। ଏମିତି ଗରମ ରେ ମୁଁ ମୁଣ୍ଡରେ ତେଲ ଦେଇ ଦେଇଛି ଖାଲି ମତେ ଆହୁରି ଅଧିକା ଯେମିତି ଗରମ ଲାଗୁଛି।
ଓ ଝିଅ ମାନଙ୍କରେ ଏଇ ଗୋଟେ ପ୍ରୋବ୍ଲେମ୍। ଯେହେତୁ ବଡ଼ ଚୁଟି ତମେ ତେଲ ଦେଇଥିବ ସେ ଯେମିତି ପୁରା ଚିପ ଚିପ୍କୁ ଲାଗୁଥିବ।
ସେ ପୁଣି ଅଧିକ ଗରମ ମତେ ଲାଗେ ମୁଣ୍ଡରେ ତେଲ ଦେଲେ ମୋତେ ଅଧିକ ଗରମ ଲାଗେ।
ହଁ ସେଇଟା ମତେ ବି ଲାଗେ ମୁଁ ବି ବହୁତ ଥର ଏମିତି ଅନୁଭବ କରିଛି ଯେ ଏମିତି ଦେଇଦେଲେ ଅଧିକ ଗରମ ଲାଗି ପଡ
ମୁଁ
ଆଉ ଆଜି କଣ ଖାଇଛ?
ଆଜି ଭାତ, ମାଛ ଆଉ ଆଳୁ ଆଉ ସବୁ ଲୋକାନ ପରିବା ଦେଇକି ଯାଉ ଝାଳ ତରକାରୀ ଟାଇପ ରେ
ହଁ ହ।
ସେମିତି ଆଉ ଶାଗ ଭଜା। ଆଉ ଆମର ଯୋଉ ବିହାନ କୁ ବଡା କରାହଇଥିଲା। ଆଉ ଗୋଟେ ଛଚଡି ହେଇଥିଲା ମାଛର ହଁ।
ଆଉ ଗୋଟେ କଣ କହିଲ?
ଆଉ ଏଇ ଯୋଉ ଛଚଡ଼ି ମାନେ ଯୋଉ ଜାଣିନୁ କି? ଚଉଚୁଡ଼ି କଣ? ଚ ଚେଡି କଣ ନା ଆଳୁ ସେଥିରେ ପଡିଥିବ। ସେଥିରେ ଆଉ ଯୋଉ କିଛି ବି ଶାଗର ଦଣ୍ଟା ପଡ଼ିଥିବ।
ହଁ
ଆଉ ସେଇଥିରେ ମାଛର ମଥା ବି ପକେଇ ଦେଇଥାନ୍ତି ଦେଇ ତାକୁ କଣ ନାଡି ନଡା କେମିତି ବାଇଗଣ ଦେଇ କେମିତି କରିଥାନ୍ତି।
ମୁଁ ଜାଣଥିଲି ଆଜି ପ୍ରଥମ ଥର ପାଇଁ ଶୁଣିଲି ଏୟୀ ନାଁଟା।
ହୁଁ ଆମର ଏପଟେ ସାଇଟ ସେମିତି କୁହନ୍ତି। ଛଚଡ଼ି ବୋଲି।
ହେଇଥିବ ମାନେ ସେମିତି କରିକି ଖାଉଥିବେ, କିନ୍ତୁ କେଉଁମାନେ କେମିତି କେମିତି ନାଁ ଦେଇଥିବେ ଆଉ।
ହଁ ସବୁଆଡେ ନାମ, ମାନେ ନାମ ଟା ଅଲଗା ନା।
ହଁ ହଁ
ଯେମିତି ତୁମାନେେ ଯୋଉ ସନ୍ତୁଳା କାହାକୁ କୁହ ଯେମିତି କିଛି ଭଜା ଭୁଜି କୁ। ହ
ମାନେ ସବୁ ପରିବା ମିଶିକି ପରିବା ଯୋଉ ମିଶିକି ହେଲା ହେଇଥାଏ ସେଇଟାକୁ ସନ୍ତୁଳା
ହଁ ସେ ମୁଁ ଆଜି ସକାଳେ ମାଙ୍କୁ ପଚାରି ମା ମୁଁ ଯୋଉ କଥା ହୁଏ ସେମାନଙ୍କୁ କୁହନ୍ତି ଯେ ସନ୍ତୁଳା ଖାଇଛୁ। କଣ ସନ୍ତୁଳା କରିଦେଲୁ। ହୁ ମା କହିଲେ ସନ୍ତୁଳା କଣ ଏମିତି ଯୋଉ ଆମେ କରୁ ତରକାରୀ କହୁ ତ ସେମାନେ ସନ୍ତୁଳା ବେଳେ ବେଳେ କହିଦିଅନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ସାଉଣ୍ଟ ଶୁଣା ଯାଉନି। ଆ ହ୍ୟାଲୋ କୁଆଡେ ପଳେଇ ଯାଇଥିଲ କି।
ହ ହ୍ୟାଲୋ।
କୁଆଡେ ପଳେଇ ଯାଇଥିଲ।
ନାଇଁ ମୁଁ ତ ଅଛି ତମ କଥା ହିଁ ଶୁଭା ଯାଉନଥିଲା ତମ ହଠାତ୍ କଥା ପୁରା ବନ୍ଦ ହେଇଗଲା।
ମତେ ବି ସେମିତି ତ ମ ଆଡୁ କିଛି ବି ମାନେ ଶବ୍ଦ ଆସୁନଥିଲା।
ହଁ କଣ କହୁଥିଲ ସକାଳେ ଆଜି ସନ୍ତୁଳା ବନେଇଥିଲ।
ହଁ ମାଆ ବନେଇଥିଲେ।
କେଉଟା କୁ ତୁମର ସନ୍ତୁଳା କହୁଛ।
ଆମର ସେମତି ମୁଁ ତ ସେମିତି ତରକାରୀ ବୋଲି କୁହେ। ଯୋଉ କହିଲ ତର ମାନେ ସବୁ ପରିବାକୁ କାଟି ଯଉ ତରକାରୀ କର। ମୁଁ ତରକାରୀ କହେ ତ ସନ୍ତୁଳା ଯେତେବେଳେ ମାଆ କହିଲି ମା ସନ୍ତୁଳା କଣ କରିବୁ ନା। ନା ହଉ ଠିକ ଅଛି ସନ୍ତଳା କରିବା।
କୁହନ୍ତି ମାନେ ସବୁଆଡ଼େ ଯୁଆଡ଼େ ଯିବ କୁହନ୍ତିନି ଯେଉଁ ଦେଶ ଯିବ ସେଇ ଫଳ ଖାଇବ ତ ସେ ଏମିତି ନୁହେ ଯଉଠିକି ଯିବ ସେମିତି ନୂଆ ନୂଆ ଗୋଟେ ଗୋଟେ ନା ଶୁଣିବା କୁ କେଉଁଠି କୋଉ ଜିନିଷକୁ କଣ କୁହାଯାଉଛି ସେଇଟା ସେଇଠୁ ହିଁ ଜାଣିପାରିବା। ମୋ ମାମୁଁ ଘର ଗାଁ ରେ। ବହୁତ କିଛି ଜିନିଷ ନା ମାନେ ଅଲଗା ଅଲଗା ନାଁରେ ହିଁ କୁହନ୍ତି। ଏଇ ଅନ୍ତୋଟାକୁ ମୁଁ ଜାଣିପାରେନି।
ହୁଁ ଆଉ ଏମିତିରେ ବି ତ ଆମ ବାଲେଶ୍ୱରରେ ତ ଯେମିତି ତୁମରକୁ କଣ କରୁଛ ଆମର ତ କିସ କରୁଛ। ଏମିତି କହୁ।
ଆମ ଘର ପାଖରେ ଅଛନ୍ତି ସେପଟ ସାଇଟର ଲୋକ କିଛିଟା ତାଙ୍କ ମୁଁ ଶୁଣିଛି ତାଙ୍କ କଥାଗୁରା ନାଆ ବହୁତ ଭଲ ଲାଗେ ବେ ଶୁଣିବାକୁ।
ହୁଁ ଓ
ଆଉ ସେପଟ ସାଇଟ୍ ର ଜଣେ ହଁ ମୁଁ ବୁଝିପାରେ କଣ କି ତାଙ୍କ ସହ ରହିଆସିଲୁଣିନା ମାନେ ସବୁଦିନ ଶୁଣି ଶୁଣି ଆସୁ ସେମାନେ ଏଠି ଅଛନ୍ତି। ସେମାନେ ଏତେ କୁହନ୍ତିନି ଯେହେତୁ ଏଇଠି ରହିଲେ ଏବେ ମାନେ ଏଇ ଭଳିଆ ଆମ ଭଳିଆ କଥାବାର୍ତ୍ତା କରନ୍ତି।
ହୁଁ।
ମୋର ଗୋଟେ ସେ ଗୋଟେ ଭାଇ ହେବେ ସେ ଭଉଣୀ ବନେଇଛନ୍ତି। ତାଙ୍କ ଘର ବି ସେଇଠି!। ଆଛା ସିଏ ଯେଉଁ ମୋ ସହ କଥା ହୁଅନ୍ତି ସେ ତାଙ୍କ କଥା ବି ମାନେ ତମେ ଯେଉଁ ଟାଇପ୍ ର କଥା
ହ
ତାଙ୍କ କଥା ବି ସେଇ ଟାଇପ୍ ର ମତେ ଯୋଉଟା ବୁଝା ନ ପଡ଼େ ମୁଁ ସେମିତି ପୁରା ଚୁପ୍ ହେଇଯିବି ତେବେ କହିବେ କଣ ହେଲା ବୁଝିତ ପାରିଲନି!
ତା ଅବସ୍ଥା
ମୁଁ ହଁ। ମୁଁ ତାଙ୍କୁ କହିବି କି ନାଇଁ ସେଇ ଯୋଉ କଥାଟା କହିଲ ତା ମାନେ ଟା ମୁଁ ଜାଣିନି ତ ସେଇଟା ଶୁବୁନି ଭଲସେ କୁହ। ତାପରେ ସେ ସେଇଠୁ ମତେ କହିବେ ଭଲସେ ତାପରେ ମୁଁ ବୁଝିବା ଭଳିଆ ଏଇ ଜିନିଷ ହେଲେ ଏମିତି। ତାଙ୍କ କଥା ଗୁରା ସବୁଯାକ ସେଇ ଟାଇପ୍ ର।
ହୁଁ। ଆଉ ଯେହେତୁ ବି ଆମେ ଯୋଉ କଲେଜରେ ଗଲେ ସେମିତି କଣ କଣ କରି ଭାତ ଖାଉ। ହେଲେ କଣ ହବ ସେଇ ଫାଷ୍ଟ ଫାଷ୍ଟ କିଛି ଦିନ କଥା ହେଲେ ତାପରେ ଯେତେବେଳେ କିଛି ମିଶିଗଲେ ପୁରା ସେତେବେଳେ ଆମର ସେଇ ଫୁଣି କିସ୍ କୁ ଚାଲିଗଲା।
କୁହନ୍ତିନି ଯୋଉଟା ଯାହାର କି ମୁଁ ଜାଣିନି ଟିନ୍ ଲାଙ୍ଗୁଏଜ୍ଜ୍ ମାନେ ତୁମ ଭାଷା ଯେଉଁଟା ତୁମେ ସେଇଟା ହିଁ ପାଟିରୁ ବାହାରିବ ତୁମେ ଯେତେ ଇଏ କଲେ ବି।
ହୁଁ।
ଆମ ମାନକୁ ତ ଭଲ ଲାଗେ ଶୁଣିବାକୁ ସେମିତି କଥା। ଆଉ ଯେମିତି ଶୁଣିଛ ସମ୍ବଲପୁରର ଭାଷା ଗୋଟେ।
ହଁ, ସେମାନଙ୍କର ଭଲ ଲାଗେ ଶୁଣିବା ପାଇଁ।
ହଁ। ତାଙ୍କର ତ ଅଧା କଥା ତ ବୁଝି ହୁଏନି ମାନେ ତାଙ୍କର ଗୋଟେ ଯୋଉଁ ମିକ୍ସ ଟାଇପ୍ ର ଥାଏ ଯେଉଁଟାକି ଅଧା ବୁଝି ହୁଏନି।
ହେଲେ ଶୁଣିବା ପାଇଁ ଭଲ ଲାଗେ।
ହଁ। ମୋର ସାଙ୍ଗ ଅଛନ୍ତି ସେପଟ ସାଇଟର ଦିଇ ତିନିଟା ଖଣ୍ଟେ ସାଙ୍ଗ ଅଛନ୍ତି। ଯେତେବେଳେ ମୁଁ ପଢ଼ୁଥିଲି କଲେଜରେ ସେମାନେ ଥିଲେ। ତ ସେମାନେ ଆମ ସହ କଥା ହେଲା ବେଳେ ନା ଆମ ଭାଷାରେ କଥା ହେବେ। ଯେତେବେଳେ ସିଏ ନିଜେ ନିଜେ କଥା ହେବେ ତ ସିଏ ସେଇଭଳିଆ କଥା ହେବେ। ତ ମୋତେ ଶୁଣିବାକୁ ବହୁତ ଭଲ ଲାଗେ ମୁଁ ପୁରା ଏମିତି ପାଖରେ ରହିକି ଏମିତି କାନ ଟିକେ ଡେରିକି ଶୁଣିବା ଲାଗି ତାଙ୍କ କଥା।
ଆଚ୍ଛା।
ଆଉ ଆଜି କୁଆଡେ ବୁଲାବୁଲି କରିବାକୁ ଯିବନି?
ନାଇଁ ବୁଲାବୁଲି ତ ସେମିତି କୁଆଡେ ଯାଏନି ମୁଁ ସବୁଦିନି। ବାସ୍ ଯଦି କିଛି ଦର କାରଲା ଟିକେ ଯାଇ ସେଠି ବଜାର ପାଖରେ ତ ବୁଲିକି ପଳେଇ ଆସେ। ନହେଲେ ସେମିତି ଯଦି କିଛି କାମ ନଥାଏ ସେମିତି ଯାଏନି କୁଆଡେ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ, ଘରେ ସମସ୍ତେ ଭଲ ଅଛନ୍ତି। ଭଲ ଅଛି ମାଙ୍କ ଦେହ ଟିକେ ମାନେ ଭଲ ନାହିଁ ତ ତାଙ୍କ ଗଣ୍ଠି ବଥା ବାହାଚି ଯୋଉ ବାତ କୁହନ୍ତି ନା।
ହଁ ହଁ ହଁ।
ହଁ, ତ ତାଙ୍କର ସେମିତି ଟିକେ ବଥା ଅଛି! ଆଉ କଣ ଆଉ ସେମିତି ସମସ୍ତେ
ସମସ୍ତଙ୍କ ଘରେ ଶୁଣିବେ କି ମାଆଙ୍କ ଦେହ ଭଲ ନଥିବ।
ହଁ କାରଣ ସେମାନେ ତ ତ ସକାଳୁଠୁ ରାତି ପର୍ଯ୍ୟନ୍ତ କାମ କରେ ନା। ତ ସେମାନେ କଣ ମେସିନ୍ କି ସେମାନଙ୍କ ଦେହ ଖରାପ୍ ହବନି।
ଛୋଟବେଳୁ ଦେଖି ଆସୁଛି ମୋ ବୋଉ ସକାଳୁ ଉଠିବ ତାଙ୍କ କାମରେ ଏମିତି କି ସେ ଖାଇବା ଭୁଲିଯାଆନ୍ତି ମାନେ ସଖାଳ ସମୟଟା କୁନ୍ତି ବ୍ରେକ୍ଫାଷ୍ଟେ ସେଇଟା କୌଣସି ଜାଣନ୍ତିନି କାମ କରିକରି ସମସ୍ତଙ୍କୁ ଖାଇବା ପିବାକୁ ଦେିବ ସମସ୍ତେ ସମସ୍ତଙ୍କ ଦାୟିତ୍ୱ ନିଅ ଠିକ୍ ଅଛି ନିଜ ଦାୟିତ୍ୱ ତ ନବା ଦରକାର ତ ସେଇଟା କୁ କରନ୍ତି।
ଏମତି ସମରେ ସିମାନେ ମାନେ ସେମାନଙ୍କୁ ଖାଇବା ଟାଇମ ସେଇ ଏଗାରଟା ଏଗାରଟା ଯେ ଟ୍ରାଫିକ୍।
ହଁ।
ଆ ତରତରେ ଭାତ ବସେଇଥିବେ ଏପଟେ ଖାଉଥିବେ। ଭାତ ଖାଇ ବସିବୁ ଖାଇସାରିଲେ ଭାତ ବସିବୁ ନାଇଁ
ସେମାନେ ଭାବନ୍ତି କି ନାଇଁ ବସେଇ ଦେଲେ କାମ ସରିଯିବ ଆଉ ତାପରେ ହେଲା ମୁଁ ଖାଇବା ଆ ଆରେ ତ ତାହେଲେ ତ ଦେହ ଖରାପେ ହେଇଯିବ ନା ତମେ ଏମିତି କରିବ।
ହୁଁ। ମୁଁ ମୋ ମାଆ ଙ୍କର ଯେବେ ଦେହ ଖରାପେ ହେଇଯାଏ ମୁଁ କହିବି ମା ତୁ ମୁଁ ତୁ ଡାକେ ମାଆଁଙ୍କୁ। ଓ ମାଁ ତୋର ଦେହ ଖରାପେ ହେଇଗଲନେ ମୁଁ କଣ କରିବି। ନାଇ କି ଅଣ କରିବୁ ରୋଷେଇ କରିବୁ ସେଇଟା ହି ତ କଷ୍ଟ। ଦେହଟା ଠିକ୍ କରିକି ରଖ।
ମାନେ ମା ଥିବା ଯାଏ ଆମକୁ ଯ ସେଇ କଷ୍ଟ ଟା ଜଣା ପଡେନି ଯେ ରୋଷେଇ କରିକି ଯୋଉ ଖାଇବା କୁ ଦବା ମାନେ ସମସ୍ତଙ୍କ ଦାୟୀ ତ୍ୟ ନବା ସେଇ ଜିନିଷ ଟା ଜଣା ପଡ଼େ ନି।
ହୁଁ। ଏମିତି ଗାଳୁଥିବେ କିନ୍ତୁ ଯଦି କେବେ ନଥିବେ ଘର ପାଖରେ କୋହୁଥୁବେ ଏକା ଆଜି ରୋଷେଇ କରିଥିବୁ ବୋହୁତ ହଇରାଣହେଇଥିବୁ।
ହଁ ଏଇଟା ତ ସତକଥା। ମା ମା ମାନେ ମାଙ୍କ ଜାଗା ଟାକୁ ଆଉ କେହି ନେଇପାରିବେନି।
କେହି ବି ନେଇପାରିବେନି ସେଏ ଯେତେ ବି ଯିଏ କଲେ ବି ନେଇପାରିବେନି କେବେ।
ହଁ ବା ସେ ଯୋଉ ସ୍ନେହ ମମତା ସେଇଟା ଆଉ ଯୋଉ ଭଲ ପାଇବା ସେଇଟା କୋଇଟି ବି ମିଳିବନି।
ହୁଁ ସେଇଟା ତ ଠିକ୍ କଥା।